ହଁ।
ଭାଇ କଣ କହୁଛନ୍ତି କୁହନ୍ତି କେମିତି କଣ ମନେ ପଡ଼ିଲା ଏଇଟା ଆପଣଙ୍କ ନମ୍ବର ନୁହେଁ କି ଆପଣ ଆଉ ଜଣ ନମ୍ବରରୁ କଲ୍ କଲେ ବୋଧେ?
ହଁ ଏଇଟା ଆମେ ଅଲଗା ନମ୍ବରରୁୁ କଲ୍ କରିଚୁ ବୁଝିଲୁ।
ଆ ସେଇଆ ଆଉ ବୁଝିଲି ହଉ ଭାଇ କଣ କେମିତି ମନେ ପଡି଼ଗଲା ଟିକେ କଲ୍ କରିଦେଲେ ଟିକେ କୁହନ୍ତୁ ସେଇ ବିଷୟରେ।
ଦେଖ ମୋର କୌଣସି କାମ ଥିଲା ବୋଲି ଆପଣଙ୍କୁ କଲ୍ କରିଥିଲି ବୁଝିପାଇଲେ।
ମୁଁ ତ ଜାଣିଛି ଲୋକଙ୍କର ଦେଖନ୍ତୁ ଆଜିକାଲି ଲୋକ ଯେମିତି କି ଯିଏ ବି କାହାକୁ କଲ୍ କରନ୍ତୁ ଯଦି କିଛି ବି କାମ ନଥିବ ସେ କେବେ ବି କାହାକୁ କଲ୍ କରନ୍ତିନି ତ ସେଇଟା ଗୋଟେ ମୁଁ ଜାଣିଛି ତ ସେଥିଲାଗି ମୁଁ ଭାବିଲି ଭାଇଙ୍କ ର କିଛି କାମ ଥିବ ବୋଲି ସେ କଲ୍ କରେ କାହିଁ ନା ବେକାରରେ କେହି ଦେଖିବାକୁ ଆଜିକାଲି ପଚାରୁ ବି ନାହାନ୍ତି ତ କାମ କେମିତି କାମ ନଥିଲେ କେମିତି କଲ୍ ଟେ ଆସିବ। ଏଟା ତ ଠିକ୍ କଥା କୁହନ୍ତୁ କଣ କାମ ରହିଲା କୁହନ୍ତୁ।
ଆଜ୍ଞା ଆପଣଙ୍କର ବହୁତ୍ ଇଣ୍ଟରନେଟ୍ କଡ଼ କଡ଼ କଡ଼ କଡ଼ କଡ଼ ହେଇ
ଏବେ ଶୁଣନ୍ତୁ ଆପଣ ପ୍ରତି ସୋମବାରେ ଭୁବନେଶ୍ଵର ଗସ୍ତ କରୁଛନ୍ତି ମତେ ମୁଁ ସୋମବାର ଦିନ କଟକ ଯିବାର ଅଛି ଆପଣ ମତେ ନେଇ ଛତିଆ ପାଖରେ ଛାଡ଼ିଦେଲେ ମୁଁ ଚିରପ୍ରକୃତ ହେବି କଣ କହୁଛନ୍ତି?
ନିଶ୍ଚିତ ଆଜ୍ଞା ଆଜ୍ଞା ଦେ ଦେଖନ୍ତୁ ଆ ମୋର କାମ ଥାଉ ନଥାଉ କି କାମରେ ବି ମୁଁ ବସିଥାଏ। ଯଦି ଆପଣ କହିବେ ଭାଇ ଏଠିକି ଆସ ଭାଇ ମତେ ଏଠିକି ନିଅ ମୁଁ କୋଉଦିନ ମନା କରିଛି ମୋ ଭାଇ କୁ ନ ନବାକୁ।
ନାଇଁ ନାଇଁ ଜମା ନୁହୁ। ମୋର ଏଇଟା ମାନେ ମୋର ଗୋଟେ ଦାୟିତ୍ଵ ଗୋଟେ ଦାୟିତ୍ଵ ତାପରେ ମୁଁ ପଚାରି ଦେଲେ କି କାଳେ ଆପଣ ବେଳେ ବେଳେ ଘରେ ବସି କାମ କରିଦିଅନ୍ତି। ମତେ ସେଥିପାଇଁ ଦ୍ଵନ୍ଦ୍ୱ ଥିଲା କି ଯେ ଆପଣଙ୍କୁ ପଚାରିଦେଲେ ମୁଁ ଟିକେ ସଠିକ୍ ସମୟରେ ବାହାରି ପାରିବି କାରଣ ମୁଁ ଯଦି ଆପଣଙ୍କୁ ଯଦି ଘରେ ବସି କାମ କରିଦେଲେ ମୁଁ ସନ ସକାଳ ସାତଟା ବସ୍ ଟା ଆମେ ହରେଇ ବସିବୁ ସେଥିପାଇଁ ଆପଣଙ୍କୁ କଲ୍ କରି ମୁଁ ସୁନିଶ୍ଚିନ୍ତ ହେଇଯିବି ବୋଲି ମନକୁ ଭାବିଲି।
ବୁଝିଲି ବୁଝିଲି ଆପଣ ଯୋଉଟା କହିଲେ ବୁଝିଲି ଆପଣଙ୍କ କଥା ଆଉ ଏଥରକ କିନ୍ତୁ ମୁଁ ଯାହାହେଲେ ବି ନି ନିଶ୍ଚିନ୍ତ ଯିବି ସେତେଣିକି ବର୍ଷା ହଉ, ବନ୍ୟା ହଉ, ମେଘ ହଉ, କାକର ହଉ। କି ଯାହାବି ହେଇଯାଉ ମୁଁ ଯିବି କାହିଁକି ନା ନ ଗଲେ ହବନି କାହିଁକିନା ମୁଁ ଅଲରେଡି଼ ମାନେ ବିପଦ କାରଣରୁ ମୁଁ ଆ ପୂର୍ବ ସପ୍ତାହରେ ଟିକେ ମୁଁ ଘରେ ତ କାମ କରିଦେଇଚି ଜଷ୍ଟ୍ ସେଥିଲାଗି ମୁଁ ଏ ସପ୍ତାହରେ ଯାହା ହେଲେ ବି ମୁଁ ସୋମବାର ଦିନ ଯିବି ତ ଆପଣଙ୍କୁ ଆପଣଙ୍କୁ ମୁଁ ଜଣେଇ ଦେଉଛି ଆଜିଠୁ ଯେ ମୁଁ ସୋମବାର ଦିନ ଯିବି ସକାଳୁ ଯିବି ଆଉ ଆପ ଆପଣ ବି ଆସିବେ ଆଜ୍ଞା ଘଟିକ ଆ ଆଠ ଘଟିକା ତିରିଶି ମିନିଟ୍ ସମୟରେ ଆମେ ଘରୁ ପ୍ରସ୍ଥାୟନ କରିବା ତ ଆ ଆପଣଙ୍କୁ ମୁଁ ଛତିଆ ସ୍ଥିତ ବସ୍ ଷ୍ଟାଣ୍ଡ୍ ଯୋଉଠି ଅଛି ସେ ସେଠି ଆପଣଙ୍କୁ ଛାଡ଼ିଦେବି ଆପଣ ସେଥିରେ ବସ୍ ରେ ଯିବେ। ବସ୍ ରେ ଯାଇ ଆପଣ ଏବେ ପାଠ ପଢୁ଼ଛନ୍ତି ରେଭେନ୍ସା ୟୁନିଭରସିଟିରେ ନା? ତ ସେଠି ଯାଇ ଆଜ୍ଞା ରେ ବିଶ୍ଵବିଦ୍ୟାଳୟରେ ପାଠ ପଢୁଚନ୍ତି। ତ ଆପଣ ଯେ ଓପି ରେ ଓହ୍ଲେଇକି ତାପରେ ଅଟୋ ଧରିକି ଆପଣ ରେଭେନ୍ସା ସ୍ଥିତ ବିଶ୍ୱବି ବିଦ୍ୟାଳୟ କୁ ପଳେଇବେ।
ଓକେ ଆପୁଆ ଆପଣଙ୍କ ନି ନିଷ୍ପତ୍ତି ମତେ ଚିରଉପକୃତ କଲା।
ଆଜ୍ଞା ଆଜ୍ଞା ଭାଇ ଆଉ କଣ ପିଆ ପିଆ କଣ କରିଥିଲେ ନା ନାଇଁ?
ମୁଁ ଆଜି ଟିକେ ଖାଦ୍ୟରେ ଅବହେଳା କରି ଏ ଭୁଲରେ ଛାଡି ଦେଇଥିଲି ସେଥିପାଇଁ ଆଜି ଦିଟା ଦି ଘଟିକି ଆ ତିରିଶ ମିଶ ସମୟରେ ମତେ ଭାତ ଖାଇବାକୁ ପଇଲା ଯାହା ଫଳରେ ଆମେ ଗୋ ଟାଇମ୍ ରେ କୋଡିଏରେ ଘଟିଆ ସମୟରେ ଗାଧୋଇବାକୁ ଗଲୁ ତାପରେ ଆମେ ସେଠି ବର୍ଷ ର୍ଷାରେ ଗାଧେଇଲୁ ତାପରେ ଆମେ ସେଠି ବର୍ଷ ଗାଧେଇ ଆମେ ସାଙ୍ଗମାନେ ବଡ ଭାଇ ଆଉ ଛୋଟ ବଟ ପିଲା ତାଙ୍କ ସହ ଗାଧେଇଲୁ। ସେଠି ମଧ୍ୟ ଆମେ ବର୍ଷ ଦିନଟାକୁ ସଠିକ୍ ଭାବରେ ଆମେ ଉପଯୋଗ କରୁଛୁ ବୋଲି ଲାଗୁଛି। ତା ସହିତ ବର୍ଷା ମଧ୍ୟ ହମ୍ ବର୍ଷା ମଧ୍ୟ ଇୟେ ଚାଷୀ ମାନଙ୍କୁ ସହଯୋଗ କରୁଛି ଯାହା ଫଳରେ ସେମାନେ ଚାଷ ପାଇଁ ସହଯୋଗ ହବ। ଜୀବନ ଆଇ ଜାଣି ଶୁଣି ଏଠି ଆସିି ବପୁଚନ୍ତି।
ନାଇଁ ଏମିତି କଲେ ଦେଖନ୍ତୁ ଏମିତି କଲେ କେବେ ବିି ଠିକ୍ ହବନି କାହିଁକି ନା ଦେଖନ୍ତୁ ଆମେ ଯେମିତି ଜୀବନ ଭାଇକି ଆମେ ସାହାଯ୍ୟ କରୁଛେ ତ ଜୀବନ ଭାଇ ବି ଆମକୁ ସାହାଯ୍ୟ କରିବା ଦରକାର୍। ଯଦି ଜୀବନ ଭାଇ ଆସ୍ କି ଆମ କଥାରେ ଯାଇକି ଆମ ପଛରୁ ଯାଇ ଶବ୍ଦ ଆ ଆଡ କରିବେ କିଛି ଶବ୍ଦ ଏକର ସେକର କରିବେ ତ ଏଇଟା ଦେଖନ୍ତୁ ଜୀବନ ଭାଇଙ୍କର କ୍ଷତି ହବ ଆମର ବି କ୍ଷତି ହବ ଆ ଆପଣଙ୍କର ବି କ୍ଷତି ହବ ତ ଜୀବନ ଭାଇର ଏମିତି କରିବାଟା ମତେ ଲାଗୁଛି କଣ କି ଇର୍ଷା ଅନୁଭବ କରୁଛନ୍ତି ସି ଏତେ ସମୟ କଥା ହେଇ ପାରୁନାହାଁନ୍ତି ତ ତ ସେଥିଲାଗି ଜୀବନ ଭାଇ ଏମିତି କରୁଛନ୍ତି ବ ମତେଲାଗେ ଆଜ୍ଞା ତାଙ୍କ ମୁଣ୍ଡ କିନ୍ତୁ ଦୋଷ ଅ ଆଚ୍ଛା ସେଇଟା ତ ଗୋଟେ କହୁଛନ୍ତି ସେଇଟା ତାଙ୍କ ମୁଣ୍ଡ ଦୋଷ ବି ଅଛି ମୁଁ ତ ସେଇଟା ଜାଣିଛି। ଆଉ ବୁଝୁଛନ୍ତି ଆପଣ ଆଜି ନଦୀକୁ ଯୋଉ ଯାଇଥିଲେ ଯୋଉ ଭାଇଙ୍କ ସହିତ ଆଜି ମାଡଗୋଳ କରୁଥିଲେ ସେ ଭାଇଙ୍କ ସହିତ ସେ ଭାଇ ଆପଣଙ୍କ ସିଏ ମତେ ଗଛ ବାଗିଆ ଲାଗିଲେ ଆ ପଣ କେମିତି କହିଲେ ଦୁବଘାସ ଲାଗୁଥିଲେ ସେ ଜେତେଲେ ଆ ଆପଣଙ୍କ ଉପରେ ଚଢୁଥିଲେ ତ ଆପଣ କୋଉ ହିସାବରେ ଖାଲି ଦାନ୍ତକୁ କାମୁଡିକି ଯୋଉ ରୋଲ ଟା କାଢୁଥିଲେ। ବୁଝିଛନ୍ତି ବାଡେଇ ଦେଇଥାନ୍ତା ଜୋରେ ହାତ ଏକାଥରେ ମରିଥାନ୍ତେ କୁଆକୁ ଗୁଳି ଯାଇଥାନ୍ତତା ବୁଝୁଛନ୍ତି।
ନାଇଁ ନାଇଁ ମୋର ମୁଁ ରାଗକୁ ମୁଁ ସଠିକ ଭି ଉପଯୋଗ କଲିଣିି କାହିଁକି କହିଲେ ମୁଁ ଜାଣିଛି ସେଇଟା ମା ତାଙ୍କଠୁ ଦୂରେଇ ଦେଲେ ଭଲ ସେମାନେ କଣ କହିଲ ନିଜ ତାଙ୍କ ସହ ଲଢିବୁ ନିଜର କ୍ଷତି କାହିଁକି କିହିଲ ସେ ମୁଁ ମୁଁ ମୁଅ ସେଆଡ଼େ କୁଆଡେ ଦେଖିବେ ସେ ଯଉଠି ପାଇବେ ସେଠି ମାଦେ ମୁଁ ସେଥିପାଇଁ ତାଙ୍କୁ ହୁଁ। ମୁଁ ତ ମାରିଲି ମୋର ଇଚ୍ଛା ହଉନି ହାତ ଯିବନି ସିଆଡକୁ ମୁଁ ଅକାଳୁଆ ସେଥିପାଇଁ ମୁଁ ଚାଙ୍ଗୁଛୁ ମାଡ ଗୋଳୁ ମାନେ ଟିକେ ଦୂରେଇ ରହୁଛି।
ନାଇଁ ନାଇଁ ଆପଣ କଣ କି ଆପଣଙ୍କୁ ଯଦି ସିଏ ଆହୁରି ବାଡ଼େଇଥାନ୍ତା ମାରି ଦେଇଥାନ୍ତା ମୋତେ ଲାଗିଲା ବୁଝୁଛନ୍ତି। ବୁଡେଇ ବୁଡେଇ ମାରି ଦେଇଥାନ୍ତା ତ ସେଗୁଡା ଛାଡନ୍ତୁ ଆଉ ବର୍ଷା ଜୋର ହେଲାଣି ବୁଝୁଚନ୍ତି ଆପଣଙ୍କୁ ସେଇଟା ବହୁତ ବର୍ଷା ହେଉଥିବ ବୋଧେ।
ହଁ ଆମ ୟାଡେ ଟିକେ ଟିକେ ବୁନ୍ଦାଏ ବୁନ୍ଦାଏ ବର୍ଷା ଏବେ ଆରମ୍ଭ ହେଲା ବୁଝିପାଇଲେ। ବୁନ୍ଦାଏ ବୁନ୍ଦାଏ ରୁ ବହୁତ ବର୍ଷା ହବ ଯାହା ଫଳରେ ଆମେ ବି ଟିକେ ଘରୁ ବାହାରି ପାରୁନୁ ଯାହା ଫଳରେ ଟିକେ ମନଦୁଃଖ କରୁଛୁ। ଆମେ କୌଣସି ଖାଦ୍ୟ ସନ୍ଧ୍ୟାବେଳେ ଛଣାଛଣି ତେଳ ଜିନିଷ୍ ଖାଦ୍ୟ ଖାଇନୁ ଆଉ ଯାହା ଫଳରେ ମତେ ଆଜି ଇଚ୍ଛା ହଉଛି ଏବେ ଚିକେନ୍ ପକୋଡା ହେରିକା ଟିକେ ଇଚ୍ଛା ହଉଛି କିନ୍ତୁ ଖାଇ ହବ ନାହିଁ।
ଆଜ୍ଞା ନାଇଁ ଆପଣ ଯଦି କହିବେ ଆପଣ ଯଦି ଆ ଆପଣଙ୍କର ଯଦି ଇଚ୍ଛା ଅଛି ଆଉ ଏମିତି ଚିକେନ୍ ପକୋଡା ଖାଇବାକୁ ତ ଏବେ ଆମେ ବର୍ଷାରେ ଓଦା ହେଇକି ଯାଇକି କୋଉଠୁ ଟିକେ କୁକୁଡା ଆଣିକି ଘରେ ଆଣିକି ରୋଷେଇ କରିବେ ଆପଣ ଯଦି ଇ ଛା ଅଛି କୁହନ୍ତୁ। ଆପଣଙ୍କର ଇଚ୍ଛା ଫୁଣି ଆପଣ କାଟି ପାରିବୁ ଏମିତି କେମିତି ହବ ଭାଇ ବୁଝିପାରୁଚନ୍ତି ଏମିତି ହେଲେ ଯେ ସୂର୍ଯ୍ୟ କାଲିଠୁ ପଶ୍ଚିମ ଦିଗରେ ଉଦୟ ହବ। ପୂର୍ବରେ ଅସ୍ଥ ହବ। ବୁଝୁଛନ୍ତି ହଁ ସେଇ କଥା ମୁଁ କୋହୁଥିଲି। ଆପଣ ଆଜି ଆମିଷ ଖାଇଚନ୍ତି?
ଚିକେନ ଆଜି ଆମେ ଖାଇନାହୁଁ ଆମେ କିଛି ଖାଇନୁ ଆ ଜ ଆଉ ତାପରେ ଯଦି କୋହୁଚନ୍ତି ଚିକେନ୍ ଆମେ ଆଣି ଓଦାରେ କରିବା। ଯାହା ଫଳରେ ବୋହୁତ ଅସୁବିଧା ଆମେ ସମ୍ମୁଖୀନ ହବା ବୁଝିଲେ କାରଣ କଣ ପାଇଁ ଜାଣିପାରୁଥିବେ ଗ୍ୟାସେ ମାନେ ଆମର ନାହିଁ। ଯା ଚୁଲି ବି ଓଦା ହେଇଯାଇଥିବ ଜାଳବି ଟିକେ ଯୋଉଠି ଥିବ ମାନେ ଶୁଖିଲା ବାହାରେ ଜିନିଷ ସେଗୁଡା ବି ଓଦା ହେଇଯାଇଥିବ ଆଇଁଲେ ଆମେ କଲେ ଘର ଲୋକ ବି ଏଇଁନା ଅଶାନ୍ତି ହେବେ କହିବେ ବ ର୍ଷା ଦିନେ କଣ ପାଇଁ ଏତେ ଆଣିଚ ଲେ ଫେଣି ଇଆଡେ କହିବେ ଡେରି ହେଲାଣି ହେ ବୋହୁ ତ ଅସୁବିଧା ହବା ସମ୍ମଖୀନ ହେବା ସେଥିପାଇଁ ଆମେ ଏହାକୁ ଭିଜେଇଦବା ଆଉ ଆମେ କୌଣସି ଛୁଟି ବାର ଦେଖିକି କୋଉ ଦିନ ପାଗ ଭଲ ଦେଖି କି ଆମେ ସେଦିନ ଖାଦ୍ୟର ପାନ କରିବା ବୋଲି ମୁଁ ଭାବୁଚି ସଠିକ୍ ହବ।
ଆପଣ ଯୋଉଟା କହିଲେ ମୁଁ ସେଥିରେ ସହମତ ଅଛି। କିନ୍ତୁ ଆପଣ ଆ ପୂର୍ବରୁ କିଛି ସମୟ ପୂର୍ବରୁ ମତେ କହିଲେ ଯେ ଆପଣ ଆଜି କି କିଛି ଖାଇନାହାନ୍ତି ଆପଣ ଆଜି କିଛି ନଖାଇ ଏପର୍ଯ୍ୟନ୍ତ ଅଛନ୍ତି। କଣ ଭୋକ ପେଟରେ ଅଛନ୍ତି ନା କଣ? ନା କିଛି ଖାଇନାହାନ୍ତି ନା ଆମିଷ ଖାଇନାହାନ୍ତି ଖାଲି ଆପଣ ସେମିତି କହିଥାନ୍ତେ ଯେ ଆମି ଆଜ୍ଞା ଆପଣଙ୍କର ଟିକେ ମୁଣ୍ଡ ଖରାପ ଅଛି କି ନା କଣ ଆପଣ କୋହୁଚନ୍ତି ଆପଣ କିଛି ଖାଇନାହାନ୍ତି ଆପଣ ପୁଣି ତାପରେ କୋହୁଚନ୍ତି ମୁଁ ହଁ ଖାଇଥିଲି ତାପରେ କିଛି ସମୟ ପରେ ଫୁଣି କୋହୁଚନ୍ତି ମୁଁ ଆମିଷ ଖାଇନଥିଲି। ତାପରେ ପୁଣି କୋହୁଚନ୍ତି ହଁ ହଁ ମାଛ ଖାଇଥିଲି। ଆପଣଙ୍କ ଆଡେ କଣ ମାଛଟା ଆମିଷରେ ଯାଏ ନାଇଁ କି?
ନାଁ ନାଁ ମୁଁ ଭୁଲ ଭୁଲରେ ମୁଁ କହି କହି କହିଦେଲି ଏହା ଫଳରେ କିଏ କଣ କ୍ଷମା ପ୍ରାର୍ଥନା କରିଚି।
ନାଇଁ ନାଇଁ କ୍ଷମା ପ୍ରାର୍ଥନା କରନ୍ତୁନି କ୍ଷମା ଟା ଖାଲି ମାଗିଦେଲେ ହବନି ବୁଝୁଛନ୍ତି। ମୁଁ କ୍ଷମା ଟା ଆପଣଙ୍କୁ ଦବା ବି ଦରକାର ବୁଝୁଚନ୍ତି କିନ୍ତୁ ମୁଁ ଆପଣ କ୍ଷମା କରିପାରୁନି। କାହିଁକି ନା ଆପଣ ଏକ ପାଗଳ ବୁଝଚନ୍ତି ଆପଣ କହୁଚନ୍ତି ମୁଁ ଆଜି କିଛି ମୁଁ ଆଜି ସାଧା ଖାଇଚି। ମୁଁ ଆଜି ନିରାମିଷ ଖାଇଚି। ମୁଁ ଆଜି ଆମିଷ ଖାଇନି। ତାପରେ କିଛି ସମୟରେ କୋହୁଚନ୍ତି ନାଇଁ ମୁଁ ମାଛ ଖାଇଚି ଏମିତି ତ ପାଗଳାମି କଥାବାର୍ତ୍ତା କଲେ ତ ମୁଁ କେମିତି କଥା ହେବି ଆପଣଙ୍କ ସହିତ ଆପଣ ମତେ ପାଗଳ ଲାଗୁଚନ୍ତି ତ ମୁଁ ୟାଙ୍କୁ କ୍ଷମା କେମିତି କରିବି ଏଇ ପାଗଳକୁ
ହଁ।
ବୁଝି ପାରୁଚନ୍ତି।
ମୁଁ ଟିକିଏ ଉଁ ଉଁ ମାନସିକ ରୋଗରେ ପୀଡିତ ଅଛି ମତେ ଲାଗୁଚି ମୁଁ ସେଥିପାଇଁ ମୁଁ କିଛି ସମୟ ମାନେ ବିରତି ନବାକୁ ଚାହିଁଚି। ଚାହୁଁଚି ମୁଁ ସେଥିପାଇଁ ଘରେ ବୋହୁତ ଦିନ ଆସି ରହିଗଲି ଆଉ ଗାଁରେ ମିଶି ମିିଶି ମତେ ଲାଗୁଚି ମୋର ମୁଣ୍ଡଟା ମାନସିକ ଭାରସାମ୍ୟ ହରେଇ ବସିଚି ମତେ ଲାଗୁଚି।
ଆଜ୍ଞା ମୁଁ ଭାବୁଚି ଆପଣ ଯୋଉ ବେଶୀ କଥା ହୋଉଚନ୍ତି ସେଥିଲାଗି ବୋଧେ ଆପଣଙ୍କ ଭାରସାମ୍ୟ ପୁରା ତଳେ ପଡିକି ଘଷୁରିଲାଣି ବୁଝୁଚନ୍ତି। ଥିଲା କି ମତେ ଲାଗେ।
ଉଁ ହଁ ହଁ ମୁଁ ଘଣ୍ଟା ତଟା ପାଖାପାଖି ପରେ ଗ ପି ସାଇଲୁଣି ମତେ ମତେ ଲାଗୁଚି ଆମେ ଫେଣି ଯୋଉ ଗତ ପୁଚୁ ତାର କୌଣସି ଭ୍ୟାଲି ଶାଢି ମୂଲ୍ୟ ମୂଲ୍ୟ କିଛି ନାହିଁ।
ଓ ହୋ ହୋ ବୁଝିଲି ଆପଣ ତାହେଲେ ଏଇଟା ଲାଗି ବୁଝି ଯଦି ମୁଁ ବୁଝିଲି ଆପଣଙ୍କ କଥା ଆପଣଙ୍କର ଯୋଉ ଭାବନା ଟାକୁ ମୁଁ ବୁଝିପାରୁଚି କିନ୍ତୁ ଦେଖନ୍ତୁ କଣ କରିବା ଆମେ କିଛିଟା ପାଇବାକୁ ହେଲେ କିଛିଟା ହରାଇବାକୁ ପଡେ ତ ଆମେ ଯେମିତି କୁହନ୍ତି ମୁଁ ଖାଲି ଘରେ ବସିକି ଯେ ପଇସା କିଏ ଦେଇଦବ ସେମିତି ତ କେହି କାହାକୁ ଦେବିନି ନା। ତ ଆମେ ତାଲାଗି କାମ କରିବାକୁ ପଡିବ କାମ ନ କଲେ କିଏ କାହାକୁ ପଇଷା ଦବ ବୁଝୁଚନ୍ତି। ତ ତ ସେଇଥି ଲାଗି ଆମେ ଟିକେ ଆମର କାମ କରିବାକୁ ପଡିବ ଆଉ ଆପଣ ଚଲାବୁଲା କରନ୍ତି ନା ତି ଗୋଟେ ଜାଗାରେ ବସିକି ରୁହନ୍ତି ଆପଣଙ୍କର କଣ କେମିତି?
ମୋର ଚାଲିବାକୁ ବହୁତ ଇଚ୍ଛା ଥାଏ ମୁଁ ଆଉ ବେଳେ ବେଳେ କୌଣସି ବ୍ୟକ୍ତି ଆମ ଛାତ ବର୍ଷା ରହୁଥିଲା ସମୟରେ ଯଦି କିଏ କହିବେ ନାଇଁ ଆଜି ଭଲ ଲାଗୁନି ଆମେ ବାହାରକୁ ଯିବାନି, ମୁଁ ଏକା ଜାଣି ଶୁଣି ଏକୁଟିଆ ପଳାଏ, ବୁଲିବାକୁ ପଳାଏ ବୁଲି ଦି କିଲୋମିଟର ମଟର ବୁଲିକି ପଳେଇ ଆସେ ଯାହା ଫଳ ଶାରୀରିକ ବ୍ୟାୟାମ ହେଇଗଲା ବୋଲି ମତେ ଲାଗେ ଏବଂ ମାନସିକ
ହୁଁ ହୁଁ।
ଶାନ୍ତି ପାଇଲେ ବୋଲି ମୋତେ ଲାଗେ।
ଆଜ୍ଞା ଆପଣ ମୁଁ ଯେତିକି ଜାଣିଛି ଆ ଆପଣଙ୍କର କଣ କି ଆପଣଙ୍କୁ ଯେତେବେଳେ କିଛି ବି ଖେଳିବାକୁ ଯାଆନ୍ତି ଯୋଉ ଖେଳ ବି ହଉ ଯେମିତି କ୍ରିକେଟ୍ ହେଇଯାଉ କି ଆମେ ପ୍ରିପେୟାର ମୋବାଇଲ ଗେମ୍ ଖେଳୁ ସବୁଥିରେ ଆପଣଙ୍କର ସବୁଥିରେ ଆପଣ ତଳ ଆଡୁ ଫାଷ୍ଟ ରୁହନ୍ତି ତଳ ଆଡୁ ରୁନ୍ତି କାହିଁକିନା ଆପଣ କୋଉଟେଲରେ ବି ଗୋଟେ ସମ୍ପୂର୍ଣ୍ଣ ଆପଣ ଖାଲି ଗପନ୍ତି ଆପଣଙ୍କର ଫୁଟାଣି ଯେ ଗଦା ଫୁଟାଣି। ଆପଣ ଏଟା କାଢିଦେବେ ସେଟା କାଢିଦବେ ସେଟା କାଢି ଦେବେ କିନ୍ତୁ ଦେଖା ବେଳକୁ କଣ? ସେସବୁ କଣନା ଆରେ ଭାଇ ରେଜଲ୍ଟ ଦେଖିଲା ବେଳକୁ ସଭା ସମାପ୍ତରେ ଯୋଉଟା ଆସେ ଯେ ଇଏ କଣ କରିଛି ତାର ସିଏ କଣ କରିଛି ଦେଖିଲା ବେଳକୁ ଆପଣ ତଳ ଆଡୁ ପ୍ରଥମରେ ଥିବେ। ଆପଣ ଖାଲି କଥା କହି ଶିଖିଛନ୍ତି ତା ଛଡା ଆପଣ କିଛି ବି କରିପାରୁନାହାନ୍ତି। ଏମିତି କାହିଁକି ଆପଣ ଟିକେ କଥା ସହିତ
ମୋର ଆଉ ଇଚ୍ଛା ନାହିଁ ତ ମୁଁ ଆପଣଙ୍କ କଥା ମୁଁ ରହୁଛି।
ଆପଣ ରାଗିଗଲେ କି ଆପଣଙ୍କୁ ସତ କଥା କହିଲାଠୁ ହଉ ରଖୁଛି ଆଜ୍ଞା ରଖନ୍ତୁ ଆଜ୍ଞା।